ହ୍ୟାଲୋ।
ହ୍ୟାଲୋ ଆଶିସ୍?
ହଁ ଗଣେଶ ବାବୁ ନମସ୍କାର ଭଲ ଅଛନ୍ତି?
ତୁ କଣ କଲେଜ ଆସିନଥିଲୁ?
ହଁ କଲେଜ ଟିକେ ଝାଡ଼ା ହଉଥଲା। ତାପରେ ଡାକ୍ତରଙ୍କ ପାଖକୁ ଯାଇଥିଲି ଡାକ୍ତର କହିଲେ ଡାଇରିଆ ହେଇଛି ବଟିକା ଦେଲେ। ଓଆରଏସ ବଟିକା ଖାଇକି କହିଛନ୍ତି ଏଇନା ପାଞ୍ଚ ଦିନ ବିଶ୍ରାମ ନବାକୁ। ସେଇଥିପାଇଁ ମୁଁ ଅଁ ବିଶ୍ରାମ ନଉଛି ଆଉ।
ଓହୋ ଆ ଖାଇବା ପିଇବା ସବୁ ଠିକ୍ ଠାକ୍ କରୁଥିବ ନା ନହେଲେ ଏମିତି କଣ ଝାଡା ବାନ୍ତି ହେଲା ବେଳକୁ ଦିହ - ଏତେସବୁ ଅସୁବିଧା ହଉଥିବ ଏମତି।
ହଁ!
ଓହୋ।
ଆଉ କଣ କରୁଛନ୍ତି ଆପଣ?
ଆରେ ଏ କଁ ମତେ ଖାଲି ମେସେଜ ଗୁରା କଁ ଛାଡୁଛନ୍ତି। ହୁଁ ହ ଛାଡ ଓ ହଉ ତମେ କୁହ। କଣ କହୁଛ କେମିତି କଣ ଯିବା ପାଇଁ ତ କଁ କହୁଛ ଏମିତି ଅଛି ସବୁ। କଣ ଖାଉଛ କଣ ମାନେ ଏମିତିଆ ସବୁ ଅସୁବିଧା ସମୟରେ।
ମୁଁ ଆ ସେଇ ଆଉ ଖାଲି ଭାତ ଡାଲି ଏଗୁଡା- ଖାଇବା ଖାଉଛି ଆଉ ମାନେ ସେଗୁଡା କିଛି ଖାଇବା ନାହିଁ ଖାଲି ଭାତ ଡାଲି-
ଭାତ ଡାଲି କଣ କଥା ଚୁଡା କଦଳୀ ଖାଇବୁ ନାଆଉ
ନାଇଁ ସିଏ ଚୁଡା କଦଳୀ ଯେ ଘରେ ଆଚ୍ଛା ତମେ ଯୋଉ ମତେ ଯୋଉ - ପ୍ରୋଜେକ୍ଟ ବିଷୟରେ ଯୋଉ ପଠେଇଛୁ ସେଇଟା କଣ ମାନେ ଗୁଗୁଲ ପେ ନା ହ୍ୱାଟସଆପ୍ ପଠେଇଛୁ।
ହଁ ମୁଁ ହ୍ୱାଟସପରେ ପଠେଇ ଦେଇଛି
ହ୍ୱାଟସପରେ ରେ କଣ ତମର ୟୁପି ଆଇଡି ହେଇଗଲା।
ହଁ ହେଇଗଲା। ତମ କତିକି ଯାଇଛି ନା ଯାଇନି ଏତେ କଥା ନାଇଁ। ତମ କତିକି ଯାଇଛି ନା ଯାଇନି ହଁ ଯାଇଛି ତ ପୁଣି ଆଉ ଏତେ କଥା କଣ ୟୁପିଆଇ ଆଇଡି ସେଗୁରା ମୁଁ ଜାଣିନି କିଛି। ହ୍ୱାଟସପରେ କଣ ୟୁପିଆଇ ଆଇଡି ସେଗେରା ମୁଁ କିଛି ଜାଣିନି ମତେ ସେ ବିଷୟରେ କିଛି - କୁହନି ମୁଁ କହିଲି ତମ ଦିହ ଭଲ ନାହିଁ ଟୋଟାଲି ବିଶ୍ରାମ କର।
ହଁ ବିଶ୍ରାମ କରୁଚି ନା।
ହଁ ହଁ ଆଉ କଣ ଖିଆ ପିଆ କଣ କରୁଛନ୍ତି କଣ ଲୋ କଣ ଭାତ ଖାଉଛନ୍ତି ଝାଡା ହେଲେ କିଏ ଭାତ ଖାଏ ମୁଁ ଆଜି ନୂଆ ଶୁଣୁଚି
ନହେଲେ ଦେହ ଫେହ ଭଲ ରହୁନି।
ଉ ହୁଁ ଦିହପିଅ ଭଲ କାଁଇ ରହୁନି ତେମେ ବାହାର ଖାଇବା ଖାଇବ କହୁଛ କଣ ନା ମୁଁ ମୁଗ ଡାଲି ଚୋବୋଉଚି
ଏୟା ଟିକେ ଆଶା ରହିଯାଉଛି ଖାଇଦଉଛି ମଝିରେ ମଝିରେ ଆଉ କଣ
ସେଇଆ ବା ସେ ଏମିତି ହେଲେ ହିଁ ଝାଡା ହବ। ଆଉ ତମେ ଟିକେ ଚୁ ରୁଟି ଖାଇବ। ଏ କି ଚୂଡା କଦଳୀ ଖାଇବ ଆଉ - କ୍ଷୀର ଜିନିଷ ଟୋଟାଲ ଆଭଏଡ୍ କର ମାନେ କ୍ଷୀରରେ ଜିନିଷ ଯାହା ତିଆରି ହେଇଚି ସେଗୁଡ଼ା ଯମା ଖାଅନି। କ୍ଷୀର ଜିନିଷ ଯାହା ବି ସବୁ ତିଆରି ହଉଛି ସେରା-
ହଁ କ୍ଷୀର ବି ମୁ ନା ନା କ୍ଷୀର ବା ପିଇ ହବନି ଝାଡା ହଉଚି ନା ସେଇଟା ପେଟକୁ ଆହୁରି ଇରି- ଟ୍ରିଟ୍ କରିବ ମାନେ ପେଟର ଯୋଉ ଭିତରେ ତାର ଥାଏ ଅନ୍ତ ମାନେ ଅନ୍ତ କହୁଛି ସରି - ପେଟ ଭିତରେ ଯୋଉଁ ନଥାଏ।
ଓହୋ ଦଶ ଟଙ୍କାଟା ଆଇଲା କିଏ ଛାଡିଲା କିଏ?
କେଜାଣି କିଏ ଛାଡିଥିବ ଅ -ଯାହା ହଉ ଭଗବାନଙ୍କର - ବ ଭଗବାନ ଯାହା କରନ୍ତି ନା ମୁଁ ଛୁଇଁନି ତ
ନା ଠାକୁରାଣେ ଖାଇଲୁ।
ନା ଅମୁଲ ପ୍ରଧାନ ଛାଡିଥିବ?
ନାଇଁ ନାଇଁ ସତ କହ ଦଶ ଟଙ୍କା ଛାଡିଲୁ କି ତୁ?
ହଁ
ହଁ ହଁ ତାହେଲେ ଠିକ୍ ଅଛି।
ମାନେ ସେ ଅମୁଲ ପ୍ରଦାନ ଛାଡ଼ିଥିବ ଯାହା ଭଗବାନ କରନ୍ତି ମଙ୍ଗଳ- ପ୍ରାଣୀର ମଙ୍ଗଳ ପାଇଁ କରନ୍ତି।
ତା ମୁଁ ଭାଇ ତାଙ୍କୁ ଶହେ ଅଶୀ ଟଙ୍କା ମାଗିଲି ଆରେ ଶହେ ଅଶୀ ଟଙ୍କା ବି ଦେଲିନି ଦଶ ଟଙ୍କା ଟା ମାଗିଲି ସେଥିପାଇ ମନା କରୁଛନ୍ତି।
ଆରେ ନା ମୁଁ ଗୋଟେ କଣ କହିଦେଲି ସେତେବେଳେ ହିଟ ଅଫ ଦି ମୁମେଣ୍ଟ ରେ ମୋର ୟାଡେ ତିନିିଲକ୍ଷ ଟଙ୍କା ବୁଡ଼ିଗଲାଣି।
ଆଏଇ ଗୋଟେ କଥା ଭାଇ ଦ ତୁ ଗୋଟେ ନି ଜେ ଦେଖେ ଆଜିକା ସମାଜରେ ଦଶ ଟଙ୍କାରେ କଣ ହଉଛି ଏମିତି ତ ଭାଇ ଫୋପାଡି ଦେଲେ ଦଶ ଟଙ୍କା। କଣ ତାଙ୍କଠୁ ଦଶ ଟଙ୍କା ଟେ ଗୋଟେ ମାଗିଦେଲି ସିଏ ପୁରା ପୁରି ନାଇଁ ହବନି ମୁଁ ହିସାବ କରି ରଖିଛି। ନାଇଁ ହବନି ଆରେ ଭାଇ ଏମିତି ହେଲେ କେମିତି ହୁଏ କହିଲ?
ଯେ ସେତେବେଳେ
ଆଉ ଦଶ ଟଙ୍କା ଟା ଦରକାର ଯଦି କହିବ ମୁଁ କ୍ୟାସ ଦେଇଦି ମୋ କତି ରେ ଦଶ ଟଙ୍କା ପଡିଛି ଭାଇ ସେମିତି ମୁଁ ଦେଇଦେବି ଦଶ ଟଙ୍କା। ଆଏ ଏମିତି ମାଗିଲା ଳୁ କୁ ଗୋଟେ ଏମିତି ମାନେ ଚିଡିକି ଗୋଟେ ମାନେ ଅଶାନ୍ତି ମନରେ ଦେଲେ ମତେଟା ନବାକୁ ସାମାନ୍ୟ ଗୋଟେ ଦଶ ଟଙ୍କା ଟେ ମାଗିଲି କଣ
କହିଲ ମୁଁ ଟିକେ ଆଜି ଦିନସାରା ଅଶାନ୍ତି ଥିଲି ଆଡ଼େ ଟିଉସନ୍ ପଇସା ମୋର ଯେହେତୁ ବାପାଙ୍କର ସେତେବେଳେ ପ୍ରୋବ୍ଲେମ୍ ହେଇ ଥିଲା ମୁଁ କହିଲି ହଁ ବାପାଙ୍କ ଦରମା ଆସିଲେ ମୁଁ ରଖିଦେବି ପଇସାଟା ତିନି ତିନି ହଜାର। କିନ୍ତୁ ଏପଟେ ଘରେ ମନା କଲେ ବୋଲି ମୁଁ ଏତେ ଦିନ ଅପେକ୍ଷା କରିଥିଲି ତିନିଶ ଟଙ୍କା ଟା ମୋର ଯାଇଛି କେମିତି ମୁଁ ତାକୁ ଆ -ମାନେ ଆଣିବି ଫେରେ?
ହୁଁ ହୁଁ।
ସେଇ ତିନିହଜାର ଟା ମୁଁ ଆଣିପାରିଲିନି ଘରେ ମାନେ ଆଡୁ ସୁଆଡ଼ୁ କଥା କହୁଛନ୍ତି ମାନେ ବହୁତ ବାହାନା ମାରୁଛନ୍ତି। ସେଇଥିପାଇଁ ମୁଣ୍ଡ ଖରାପ ହେଇକି ଅଛି ମାନେ ଭାରି ଅସୁ ଶାନ୍ତି ଲାଗୁଛି ପଢେଇଆକୁ ଇଚ୍ଛା ହଉନି କିଛି ନାହିଁ ତମ ସ ଏନ୍ତି ଦୁର୍ବଳ ହେଇ କଥା ହଉଛି। ସେଇଥିରେ ତମେ କଣ କହିଦେଲ ଟିକେ ଚିଡିଏ ଲା ମୁଣ୍ଡ ଆଉ।
ଓହଉ ଏବେ ଖୁସି ଅଛ ତ ଏବେ ଖୁସି ଅଛ?
ହଁ ଏବେ ତମକୁ ଦାନ କଲିକି ଏବେ ମୁଁ ବହୁତ ନିଜକୁ ଗ ତ ଆଉ ଖୁସି ଅନୁଭବ କରିକି ବହୁତ ଖୁସି ଅଛି।
ଦେଗେ କେତେ? ତ ପଇସା କଇଲ ଦଶ ଟଙ୍କା ଟେ ମାଗିଲି ଭାଇ ତେ ସାହାଯ୍ୟ କରୁଛି ଦଶ ଟଙ୍କା ଟା ଦେଲୁ କଣ କିନ୍ତୁ ଭାଇ ମୁଁ ତୋ ଠୁରୁ ଆଉ କେବ କେବେ କିଛି ମାନେ ମାଗୁଛି ଭାଇ ଏମିତି ଦେ ସେମିତି ଦେ ତୁ ତ ଦଉନୁ ଭାଇ ମୁଁ ମନ କ
ଆକଚ୍ବଲି ଶୁଣ ଆକଚ୍ବଲି ମୋର ପ୍ଲାନ କଣ ଥିଲା ନା ଶୁଣନାହାନ୍ତି ଶୁଣନ୍ତୁ ଟ୍ୟୁସ ଜଣ ଙ୍କୁ ମୁଁ କ୍ୟାସ୍ ନେଇକି ଇଥିଲି ଛଅ ଘଣ୍ଟେ
ହଁ।
ମୁଁ ଭାବିଥିଲି ତିନି ଅଣ୍ଡ ଦେଇକି ଆଉ ତିନି ମୋ ପାଖରେ ରଖିଦେବି ପରେ ମୁଁ ମୋର ଏବଂ କହିକି ଦିଇ ମାସିଆ କରିକି ସେଟଲ୍ କରିଦେଇଛି।
ହୁଁ ହୁଁ।
ସାର ଙ୍କ ରୋଗ ବାହାରିଲା କହୁଛନ୍ତି ମୁଁ କ୍ୟାସ୍ ନେବିନି ବାପାଙ୍କୁ ଅନଲାଇନ୍ ପଠାଇବି ସେଇଥିରୁ ସବୁ ପ୍ରୋବ୍ଲେମ୍ ଷ୍ଟାର୍ଟ ହେଲା। ସେଇଥିପାଇଁ ନା ମତେ ଘରେ କହିବାକୁ ତ ସଉ ସେଇ ମୁଁ ଜାଣିନି। ସେଇ କଥା ତ ଆ ସାର୍ ଯେହେତୁ ନେ ନିମଣି ଘରେସଉ ପଇସାଦବା କୁ ପଡ଼ଲା ନହେଲେ ଘରେ ପଛରେ ପଇସା କଣ ହେଲା? ସେଇଥି ତ ସବୁ ପ୍ରୋବଲେମ ହେଲା ଉ। ଘଲୋକ ଜାଣିଲେ ଏମିତି ମନା କଲେ ଏଇଥିପାଇଁ ମୁଣ୍ଡଟା ତୁନେ ସକାଳୁ ମାନେ ଏଇ ସନ୍ଧ୍ୟା ବେଳ ସା ମୁଣ୍ଡ ଖ
ଓଉ ସା ନବାର ଅଛନ୍ତି ନିଅନ୍ତୁ ନହେଲେ ମାଗେଣା ପଡାନ୍ତୁ।
ସେଇ ତ ଆଉ କଣ ଟିଚର ଭାବୁଛନ୍ତି ଟିଚର ପା ଢ଼େରେ। ନବ ଯଦି ନିଅ ନହେଲେ ପଢା ମାନେ ମୁଁ ତାଙ୍କୁ ଯାଚିଲି ଶୁଣୁନ ମୁଁ ତାଙ୍କୁ ଯାଚିଲି ସେ ହାତେ ରେ ନେଲେ ହାତ ରୁ ନେଇକି ଫେରେଇଦେଲେ।
ଆରେ କି କଥା ଭାଇ ପ୍ରାୟେ ମୁଁ ଦେଖିଛି ଅଧିକାଂଶ ହୁଁ ହୁଁ ଅଧିକାଂ ଅଧିକାଂଶ ଶିକ୍ଷକ ବା ଶିକ୍ଷୟିତ୍ରୀ ମାନେ ସେମାନେ ହା ମାନେ ପଇସା କ୍ୟାସ୍ ନବାକୁ ପସନ୍ଦ କରନ୍ତି। ନି ଆଉଡେ କ୍ୟାସ୍ ଗୋଟେ ଧରିବାକୁ ମିଳିବ ଗୋଟେ କିନ୍ତୁ ଇଏ ତ କହନ୍ତି ମୋତେ ଅନଲାଇନ ଛାଡ। ଆରେ ଇଏ କି କଥା?
ଗୋଟା ଗୋଟେ ରାଗ ଲାଗିବନି ମୁଁ ଗୋଟେ ପ୍ଲାନ୍ କରି ଆସିଥିଲି କଣ କରିବି? ଆଉ ମୁଁ?
ହଉ ଛାଡ ଯାହା ହେଲା ହେଲା ହଉ ଏବେ ତତେ ତମେ ଖୁସ ଆମେ ବି ଖୁସ ଦଶ ଟଙ୍କା ପାଇଁ କି ଯାହା ହଉ ଦଶ ଟଙ୍କା ପାଇଁକ ଆମେ ଧନ୍ୟ ମନେ କରୁଛୁ ଆରେ କି କଥା? ଆଉ ମୋର ତ ମାନେ ସବୁ ଆରେ ମୋ ମାଗିଆରେ ନଥିଲା ଭାଇ ତୁ ନିଜେ ଦେଖେ ଏକେରେ ମୋର ଯୋଉ ମହାନ୍ତି ଭାବୁ ମୋଠୁ ପଇସା ନେଇଥିଲେ। ତ ତାଙ୍କର ପଇସା ଏପର୍ଯ୍ୟନ୍ତ ହେଇନି କି ଆଗକୁ ମତେ ଦେବେ ତ ତାଙ୍କ ପଇସା ଟା ଯେତେ
ଆପଣଙ୍କର ଯେଉଁ ହ୍ୱାଟ୍ସପଟା ହେଲା ସେଇଟା ପକାଇ ଦିଅନ୍ତୁ ସେଥିରେ।
ହ୍ୱାଟସଆପ୍ ଟା ମୋର ପକେଇଦେବି ଯେ ମୁଁ କିନ୍ତୁ କହୁଛି ଗୋଟେ କଥା ମହାନ୍ତି ବାବୁଙ୍କର ପଇସା ଟା ଆସିନି ସିଏ ଆସିଲେ ସେ ତାଙ୍କ ପଇସା ସିଏ ମତେ ଦେବେ।
ହୁଁ ହୁଁ ହୁଁ ହୁଁ ହୁଁ ବୁଝିଲି?
ସେଥିପାଇଁ ମୋର ଏତେ ପଇସା ଏଇ ମାସର ନବେ ଟଙ୍କ ମାହାନ୍ତି କେତେ ଦେବେ ସେଇଟା ତରା ମାନେ ପକେଇଲେ ଜଣା ପଡିବ ମହାନ୍ତିଙ୍କୁ ପଚାରିଲେ? କେତେ ଦେବେ କି କଣ କରିବେ? କିନ୍ତୁ ଏବେ ସୁଦ୍ଧା ମୋ ପାଖକୁ ସର୍ବାଧିକ ପଇସା ନବେ ଟଙ୍କା ଟି ଆସିଛି। ତ ମୋ ମନରେ ଯାହା ବିତୁଥିବ ଆପଣ ବୁଝିପାରୁଥିବେ? ହେଲା ସେ ସେଥି ସେଥିପାଇଁ ମୁଁ ଦଶ ଟଙ୍କା ଟିକେ ମାଗିଲି ସେଥିପାଇଁ ଦଶ ଟଙ୍କା ଟିକେ ମାଗ। ମାଗିଲି ଶହେଟଙ୍କା ହେଇଗଲେ ମନକୁ ଗୋଟେ ଖୁସି ଲାଗିବ?
ନା ଆପଣ ଯେମିତି ଭାବିଲେ ମନ ଖୁସି ମୁଁ ଯେମିତି ଭାବ ପ ତିନି ହଜାରରେ ପଚାଶ ଦେଲେ ମନଟା ଖୁସି ହେବ ସେଥିବେରୁ ଆପଣ ଦଶଟଙ୍କା ମାଗି ଦେଲେ। ସେଇ ଟାଇମରେ ମୋ ମନ ଟା ଟିକେ ଗ ହେଇଥିଲା।
ହଉ ଶୁଣ ମୁଁ କ କଥା ଶୁଣ ମୁଁ ଗୋଟେ କ ଶୁଣ ମତେ ଆପଣ ଦଶ ଟଙ୍କା ଛାଡିଲେ ଅନଲାଇନ ମୁଁ ଆପଣଙ୍କୁ ଦଶ ଟଙ୍କା ଟେ କ୍ୟାସ୍ ଦେଇଦେବି ସୁଝି ଯିବ ତ?
ନାଇଁ ମୁଁ କଣ? ମୁଁ ଯଦି ସେମିତି ମୋର କରିଆର ଥିଲା ମୁଁ ତେ ପଠେଇଥାନ୍ତି କାହିଁକି ଆପଣଙ୍କୁ ସେଟା ମୋ ଟିପ୍ ଦେଲି ଆପଣ ଏଇଟା ନିଅନ୍ତୁ ଆପଣ ମୋ ପାଇଁ ଏତେ ସାହାଯ୍ୟ କଲେ ନା? ଆପଣ ଆପଣ ଥରେ ନା ମୁଁ ସାହାଯ୍ୟ କରିଛନ୍ତି ଆପଣ ମୋତେ ଟିପ୍ ଦେବେ ମୁଁ ଆ ନା ନା ଓଲ୍ଟା କହିଦେଲି? ମୁଁ ଥୋଡି ନା ଆପଣଙ୍କର କିଛି ସାହା ସାହାଯ୍ୟ କରିଛି ମୁଁ ଆପଣ ମୋତେ ଟିପ ଦେବି ମୁ ଯେହେତୁ ଆପଣ ସାହାଯ୍ୟ କରିଛନ୍ତି ସେଥିପାଇଁ ଏଇଠି ଦଶଟା ଭାବେ ଟିପ୍ ଦେଲି ଯେମିତି ଡେଲିଭରି ବଏ ସେଦିନ ଗୋଟେ ଶୁଣୁନାହାନ୍ତି ମୁଁ ଗୋଟ ବ୍ୟାଗଟେ ଆଣିଲି। ସ ଗୋଟେ କେତେ ନଅଶହ ଟଙ୍କା ବ୍ୟାଗ୍ ସେ ଡେଲିଭରି ପିଲା ଆଇଛି ମତେ କହୁ ଶହେ ଟଙ୍କା ମୁଁ କହିଲି ତୁ ତମ ଏଇଠି। ଏତେ ଆମର ଗୋଟେ କିଲୋମିଟର ତ ହବନି ଫେର ଇଲେକ୍ଟ୍ରିକ ଗାଡିରେ ଆଇଛୁ। ତୋର ଟଙ୍କାଟେ ତେଲ ଖର୍ଚ୍ଚ ହେଇନି ତୁ ମତେ ଶହେ ଟଙ୍କା ମାଗୁଛି ଓଲଟା।
ଭାଇ ତାଙ୍କୁ ଖରାପ ବି ଲାଗୁନି ସେମିତି ମୁଁ ଗୋଟେ ମଗେଇଛି।
ଆହୁରି ରିକ୍ୱେଷ୍ଟ କରୁଛି ଆ ଭାଇ ଦେଖ ଭାଇ ଭାରି କଷ୍ଟ। ଥା ଆଉ ଭାଇ ଦେଖ ଦେଖ ଯେମିତି ପଠେଇ ଦବ ଘରୁ ଯାଇକି ଯେମିତି କହିଲା ବୋପା ମା। ମୁଁ କହିଲି ଭାଇ। ଯେମିତି ୟା ପଇସା ମୁଁ ରଖିଛି ସେମତି କହିଲି ଯେ ତା ଆ ତା ପଇସା ମୁଁ ରଖିଛି।
ହ ଆରେ ଗୋଟେ ଯୋଉ ଶହେଟଙ୍କାରେ ଗୋଟେ ଗଞ୍ଜି ମଗେଇଥିଲ ମଜା କଥା ଶୁଣ ଶହେ ଟଙ୍କାରେ ଗୋଟେ ଗଞ୍ଜି ମଗେଇଥିଲି। ଥିଲି ହେଲା ସେ ଗଞ୍ଜି ଦେଲା ମତେ କହୁଛି ମଧୁଭାଇ ଛିଡା ହେଲା ମୁଁ ଗଲାନି ମୁଁ କହଲି ଭକୁ। ପେମେଣ୍ଟେ ହେଇଯାଇଚି ଅନଲାଇନିରେ ଭାଇ ଗୋଟେକ ଠାକୁର ଅନୁକୁଳ ଚନ୍ଦ୍ର ତମେ ଏଠି ହଜାର ଟଙ୍କାରେ ଗଞ୍ଜି ମଗଉଛ ମତେ ଶହେ ଟଙ୍କା ଦେବନି ମୁ। କହୁଚି ତମେ ଯୋଉ ଦି ଟଙ୍କା ମାଗୁନ ସେ ଦି ଟଙ୍କା ହଉଚିଏଇ ଗଞ୍ଜିର ଦାଆମେ ସେ କିଛି କହିଲାନି ପଳେଇଲା। ମ ତେ ତ ଲାଗୁଚି ହଜାରେ ଟଙ୍କାର ଗଞ୍ଜି। ମାନେ ମାନେ ମନ ଇଛା ଟିମ୍ ମାଗୁଛନ୍ତି ସେଦିନ ସେମିତି ଏଇ ଯୋଉ ଖାଲି ଏ ମାନେ ଏଇ ଯଉ ରାପିଡେ କରୁଛ। ରାପିଡ଼ୁ ଓଲା ଉବେର ଏ ଗୁରା ସବୁ ଯାକ। ମାନେ ସେମିତି ଆମର ଖଣ୍ଡଗିରି ଯାତ୍ରା ଚାଲୁଥିଲା ଖଣ୍ଡଗିରି। ଯାତ୍ରା ଚାଲିଥିଲା ତ ଆମେ ବଉ। ମୋର ମନ ଏମିତି ବାହାରିଲୁ ମାନେ ଯାତ୍ରା ଦେଖିବାକୁ ଯିବାକୁ। ହେଲା ତ ଆମେ ଯାତ୍ରା ଦେଖିବାକୁ ଯିବାକୁ ଯାହାହେଲେ ଓଲା ଉବେର ବୁକିଂ କରୁବୁ ଯିବାକୁ ନା। ସିଏ ସିଏ କହୁଛି ରାତି ସମୟ ଆମେ ଆହୁରି ମାନେ ଦୁଇଶହ ଟଙ୍କା ଏକ୍ସଟ୍ରା ନବୁ। ଦୁଇ ଦୁଇଶହ ଟଙ୍କା ଏଟ୍ରା ନବୁ। ଇଏ ଗୋଟେ କଥା ନା ମାନେ ତାଙ୍କର ଅନଲାଇନରେ ଚାର୍ଜେସ୍ ଆସୁଛି ଅଢେଇଶହ ମାନେ ଦୁଇଶହ ପଚାଷେ ସିଏ କହୁଛନ୍ତି ଆହୁରି ଆମେ ଦୁଇଶହ ଟଙ୍କା ଏକ୍ସଟ୍ରା ନବୁ। ମାନେ ଟୋଟାଲ୍ ଚାରିଶ ପଚାଶ ଟଙ୍କା।
ଆଚ୍ଛା ହୁଁ ହଁ।
ମାନେ ଏଇଠୁ ଖଣ୍ଡଗିରି ଆମେ ଯିବୁ ଚାରିଶହ ପଚାଶ ଟଙ୍କା ଦେଇକି। କଥା କହୁଚୁ କହୁଚି ରାତି ହେଇଗଲା ନା ସେଇଯୋଗୁ ମୁଁ ଦୁଇଶ ଏକ୍ସଟ୍ରା ନେବି।
ହଁ ବା ସେ ଉଲା ଗୁଡାକ। ଶୁଣୁନାହାନ୍ତି ମୋ ମାମୁଁ ମାଇଁ ଯାଉଥିଲେ ଓଲାରେ ତାଙ୍କ ଘରକୁ ଆମ ଘରଠୁ। ଏଇଠୁ କେତେ ସୁନ୍ଦରଗଡ କେତେ ପା ଦଶ କିଲୋମିଟର ଖଣ୍ଡେ ହବ ଆକ୍‌ଚାଲି ନିଅନ୍ତି କେତେକି? କହୁଚି ଆଉ ସାର୍ ରାତି ଦଶଟା ହେଲାଣି। ଆଉ ସେପଟେ ରାସ୍ତା ଟିକେ ଖରାପ ଆପଣ ଛଅଶହ ଟଙ୍କା ଦେବେ ନେଇ ଛାଡ଼ିଦେବି। ମୁଁ କହିଲି ଏତେ ଡବଲ୍ କଣ ମୁଁ ତ ତମେ ଚାଲ ମୁଁ ଗାଡିରେ ବସୁ ମୁଁ ତମକୁ ଶହେ ଟଙ୍କା ତେଲରେ ଛାଡିଦେବି।
ହୁଁ ହୁଁ ହୁଁ।
ମାନେ ତୁ ଗୋଟେ ପିଲା ତୁ ତିନିଶ ଟଙ୍କା ତୋର ହଉଚି। ହଁ ଶହେ ପଚାଶ ଗୋଟେ ନେଲୁ ଅନ୍ଧାର ହେଇଛି ଏତେ ବାଟ ରାତିରେ ଗଲୁ ଫେରିବୁ କଣ।
ହଁ ନାଇଁ ଶହେଟଙ୍କା ରୁ ଉପରକୁ ଦେଲେ ମାନେ ବାଧିବ ସତ ବଥା।
ଆବେ ସିଏ ବଗୁରୁ। ସେ ଡବଲ୍ ପଇସାଡାଇରେକ୍ଟେ ମାଗୁଚି ଛଅଶଟଙ୍କା ଦେବେ ମାନ ତିନିଶହ ଟଙ୍କା ଦେଖଉଛି ଆପରେ ସେ କହୁଛି ଛଅସ।
ହଁ ବା ମାନେ ଏତେ ତୁ ନିଜେ ଦେଖେ। ସେଇ ପା ଡବଲ ସିଏ ମାଗିବ କଉଚି ରାତି ସମୟ ବୋଲିକା ଡବଲ କି କ ରାତି ସମୟ ଯଦି ଡବଲ ତୁ ରାତିରେ ଚଲଉଚୁ କଣ ପାଇଁ।
ହୁଁ ତୁମେ ଘରେ ବସ ତମ ଗାଡିରେ ହଁ ଲାଇଟ ନଥାନ୍ତା। ଆରେ ରାତି କଣ ଦିନ କଣ ରାତି ପାଇଁ ତ ଲାଇଟ୍ ଲଗେଇଛି ଗାଡିରେ।
ମନେ ମନେ ଭାବୁଥିଲି କଣ ଜାଣିଛୁ ତାପରେ ଯଦି ମନା କଲି ମୁଁ କହିଲି ନାଇଁ ଭାଇ ଅଡ଼େଇଶ ହବନି ତାମାନେ କ୍ୟନେସେଲ୍ କରିଦିଅ। ନିଜ ଆଡୁ ମାନେ କି କନ୍ ଫିଡେନସ୍ କହୁଛି କ୍ୟାନେସେଲ୍ କରିଦିଅ।
ହଁ ସବୁ ସିଧ୍ୟଵନ୍ଧ ନେଇଥିବେ ଆଉ କଣ କହିଲ? ଯୋଉ ପୁରା ମୁହ ମୁହଁ ମୁହଁ ବଢିଯାଇଛି ତାଙ୍କର।
ସେଇ ପା ମୁଁ କଣ ଭାବୁଛି ଯାଣିଚୁ କ୍ୟାନସେଲ୍ ତ କରିବି କରିବି କିନ୍ତୁ ତୋ ନାଁରେ ଖରାପ ରେଟିଂ ବି ଦେବି।
ରେଟିଙ୍ଗ୍ ଦବୁ ରିପୋର୍ଟ କରିଦେବୁ ସେଇ ରିପୋର୍ଟ ରିପୋର୍ଟ ମାରିଦବ ଯେମତି ପରେ କଣ କହିବୁ କହିଲା। ଦେଖି ଦେବୁ୍ ହାରାସମେଣ୍ଟ୍ କରୁଥିଲା ଡ୍ରାଇଭର ମାନେ କଷ୍ଟମର ସହ।
ହଁ ଆରେ ସେମିତି କଲେ ହିଁ ସେମିତି ଧର ଲେଖିଦେଲେ ସେମାନେ ଆକଚୁଆଲି ଠିକ ସାବାଟ ହେଇଜିବେ। ଯିବେ କାହିଁ କହିଲୁ ତାଙ୍କୁ ଏକରେ ସେତୁରୁ ଭାର କରିଦେବେ ଓଲାବେରିରୁୁ ବାହାର କରିଦେବେନି କି ତାଙ୍କୁ? ସେମିତି କଲେ ତ ଗୋଟେ ଦୁଷ୍ଟିରୁ ଭଲ ହବ ସେମିତି କଲେ ମାନେ ଭଲ ହୁଅନ୍ତା।
ହଁ।
ହୁଁ ହୁଁ।
ହୁଁ।
ଆଛା।
ହଁ ଆଉ ହୋଉ ଆଜି ତ ବୋହୁତ ସମୟ ହେଇଗଲାଣି ମୁଁ ଯାଉଚି ଶୋଇବି ଆଉ।
ହୋଉ ହୋଉ।